ହ୍ୟାଲୋ
ହ
ହ୍ୟାଲୋ
ହଁ କୋଉଠି ଛନ୍ତି ଜୟ ଜଗନ୍ନାଥ କୁହନ୍ତୁ କୋଉଠି ପୁ ସନ୍ଧ୍ୟା କୋଉଠି ଅଛନ୍ତି?
ଜଷ୍ଟ ବର୍ଷା ହଉଛି ତ ଆମେ ଟିକେ ବସିଛୁ ଆମ ମଣ୍ଡପରେ।
ମଣ୍ଡପରେ?
କୁହନ୍ତୁ ବନ୍ଧୁ କୁହନ୍ତୁ ବନ୍ଧୁ।
ହଉ କଣ କହିବି ଆଉ ତ ହଲଚଲ କଣ? ହ୍ୟାଲୋ।
ସେ କହୁଥିଲେ କଣ ହେଲା?
ହଁ ମା ମାଛ ଚାଷ ହଁ। ଆଁ ଦେଖାଯାଉ କଣ ହଉଛି। ଏ ବର୍ଷା ଫର୍ଷା ଜୋରେ ହଉଛି ଜାଣିଲେ? ବର୍ଷା ଫର୍ଷା ଜୋରେ ହୋଉଛି କଣ ମାଛ ଚାଷ ଏଇନା କରିହଉନି କିଛି ସମୟ ପରେ ଯାହା ହବ।
ଆଜ୍ଞା ଆଜ୍ଞା।
ହୁଁ କୁହନ୍ତୁ ଆଉ କଣ ତମେ ସଞ୍ଜବେଳେ କଣ ଖାଇଥିଲେ କଣ?
ବନ୍ଧୁ ସକାଳ ତ ଆମେ ସଞ୍ଜବେଳେ?
ହଁ।
ବନ୍ଧୁ ଆମେ ସନ୍ଧ୍ୟା ବେଳେ ଖାଇଥିଲୁ ଏ ବିସ୍କୁଟ ଖାଇଥିଲୁ।
ହଁ ବିସ୍କୁଟ ଖାଇଛ ଖାଲି ବିସ୍କୁଟ ଆଉ କିଛି ଖାଇନାହାନ୍ତି?
ବିସ୍କୁଟ ଖାଲି ପାଣି ପିଇ ଦେଇଥିଲୁ।
ବିସ୍କୁଟ ଖାଲି ପାଣି ପିଇଥିଲେ?
ଆଜ୍ଞା।
ଆଚ୍ଛା ଭଲ ଆଉ କିଛି ଆଉ କଣ ଆଉ କଣ ଖେଳ ଦେଖୁଛନ୍ତି?
ହଁ ଖେଳ ତ ସୂର୍ଯ୍ୟବଂଶୀ ପାଷ୍ଟ ଗୋଟେ ଛକା ମାରିଛନ୍ତି। ଡେବିଟ୍ୟନ୍ କରିକି ଆଜି।
ହଁ।
ହଁ ଭଲ ଲାଗୁଛି ଖେଳ ଟା ହଁ।
ଭଲ ଲାଗୁଛି ହଉ ଭଲ ଲାଗୁଛି ଆଉ। ଆଉ ବର୍ଷା ତ କଣ ବ ହେଲାଣି ଭହେ ପୁରେଇଲାଣି ଆଉ କଣ ମଣିଷ କରିବ ଏଥିରେ କୁହ?
ଆରେ ବର୍ଷା ଟା ହେଲେ ଟିକେ ଚାଷୀ ମାନଙ୍କ ପାଇଁ ଭଲ ହବ।
ହଁ ଚାଷୀ ମାନ ଚାଷୀ ମାନଙ୍କ ପାଇଁ ଭଲ ହବ। ହଁ ସେ ବି ଠିକ କଥା ଚାଷୀ ମାନେ ଭଲ ଚାଷ ହଁ ଚାଷୀ ଖୋଜୁଥିଲେ ବର୍ଷା ଖୋଜୁଥିଲେ ସେ ହଉ ବୋଲି।
ଚାଷୀ ମାନେ ଯୋଉ ତଳୀ ପକେଇ ଧାନ ରୋଇବେନା।
ହଁ ହଁ ହଁ ଆଉ ତମର କଣ କେତେ କଣ ବିଲ ସବୁ କରିଚ ଏବେ ଚାଷ ଚାଷ?
ଆମର ଚାରି ମାଣେ ଖଣ୍ଡେ ବିଲ ହଉଛି।
ଚାରିମାଣେ ନାଇମ ହଉ ଚାଷ କରିଦେବ?
ଟୋଟାଲ ଧଂଶ ତ ଆମର ତ ଏବ ବର୍ଷ ଦିଇ ଲକ୍ଷ ଟଙ୍କା ବିକ୍ରି ହେଇଥିଲା ଧାନ।
ଏଁ ତମେ ବହୁତ ପୁରା ବହୁତ ପରିଶ୍ରମ ଲୋକ ଗଡ଼ା ତମେ?
ବହୁତ ବର୍ଷ।
ଜାନଲି ଆଉ ବହୁତ ପ୍ରସଙ୍ଗ ଜାଉ ଏମିତି ପସଙ୍ଗ କରି ଚାଲନ୍ତୁ ଆଉ ସେ ସଫଳ ହେଇ ଚାଲନ୍ତୁ ଟଙ୍କା କିଛି ଇନକମ କରନ୍ତୁ ଭଲ। ଆଉ ମାନେ କିଏ କିଏ ଅଛନ୍ତି କିଏ କିଏ ତମ ପାଖରେ ସବୁ ସାଙ୍ଗସାଥି କିଏ ଅଛନ୍ତି?
ଏ ସାଙ୍ଗରେ ପ୍ରକାଶ ବାବୁ ଅଛନ୍ତି ଅନିତ
କୁହନ୍ତୁ?
ଆଜ୍ଞା।
ହଁ କଥା ଶୁଭୁନି କୁହନ୍ତୁ?
ଆଉ ଆଉ କଁ କୁହନ୍ତୁ ବନ୍ଧୁ?
କ କହିବି ଏଇ ଯୋଉ ସବୁ ଚାଲିଚି ଆଉ କଁ କରିବା ରାତିରେ ଯାଉଚି କଣା ରା ତି ପାଇଁ ଗୋଟେ କଣ କାର୍ଯ୍ୟକ୍ରମ କରିବା ଆଉ ବସିଲେ କଁ ହବ ବର୍ଷା ଲାଇନ ଫାଇନ୍ ଦିଉ ତା ବିଦ୍ୟୁତ୍ କାଳେ ମଳେଇବ।
ଆଜ୍ଞା ଆଜ୍ଞା ଆଜ୍ଞା
ତମେ ଥିଲେ କଣ ପ୍ରସ୍ତୁତ ବେଳାଳି ଟିକେ କରିବା ଆଉ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ତାହେଲେ ରୋଚେଇ କରିବେ? ରୁଟି କରିବେ ଆଉ
ହଁ ଅଁ ହଁ ରୁଟି କରିବା ଆଉ କଣ ଖାଇବ? ପାଗି ଏଇ ଯୋଉ ପାଗ ତମେ ଦେଖୁଚ ଏଥିର କଁ କଁ
ଆ ରୁଟି କି ଆଜ୍ଞା ଶୁଣନ୍ତୁ ଆଜ୍ଞା ମୁଁ କହିଁଲି ଏ ପାଖରେ ରୁଟି କି ପଣସ ଅଟା କରଦୋ ନାତି।
ପଣସ କଠା ଏଇନା କୋଉଠୁ ମିଳିବ? ବନ୍ଧୁ
ଖନ୍ତୁ କା ଗଛରୁ ନେଇ ଆସନ୍ତୁ।
ଆଜ୍ଞା ଓ ହୋ ହଁଯେ ଗଛରୁ କାହା ଗଛରେ କଣ ମାନେ ରାତି ହେଲାଣି କା ଗଛରୁ କଁ ମାଡ଼ ଖାଇବୁ ନା କଣ?
ନାଇଁ ନାଇଁ ସେମିତି କେମିତି ହବ? ଆଉ କଁ ସୁହନ୍ତୁ ବନ୍ଧୁ?
ଅ ଆଁ
ବନ୍ଧୁ ଆପଣ ମଣ୍ଡପରେ ବାହାଘର ହଉଚି ଆଉ କେତେ ହେଲାଣି?
କେତେ ହେଲାଣି ତମେ କଁ କେତେ ସବୁ ଭୋଜି ଭାତ ଖାଇଲେଣି ସେ କୁହନ୍ତୁ? କେତେ କାହାର ଭୋଜି ଭାତ ଖାଇ ଖାଇଲେଣି?
ନାଁ ଯୋଦୀ ଭାତ ମୁଁ ଏ ବର୍ଷ ଖାଇନି ବହୁତ ପେଟ ଫେଟ ଖରାପ ହେଇଯାଇଚି
ପେଡ୍ଡ ଖରାପ ତମର?
ଆଜ୍ଞା।
ହଁ କିଛ ପେଟ ଫେଟ ଖରାପ ତ କିଛି ଗୋଟା ଇଏ କରୁନ?
କିଏ କହିଲେ?
ଯାଇକିରି।
ହଁ ଦେଖାଇଥି ମେଡିସିନ ଆଣିଥିଲୁ ତଥାପି ପେଟ ଟିକେ ହଉନି କମ କମୁନି।
ଆଁ କେତେ ଟଙ୍କାର ଔଷଧ ଆଣଥିଲେ?
କଣ କହିଲେ? ଚାରିଶହ ପଚାଶ ଟଙ୍କାରେ। ଚାରିଶ ଟଙ୍କାରେ।
ଚାରଶ ଟଙ୍କାରେ ଯାହା ହଉ ମାନେ କଣ ଆଉ ତମ ଡାକ୍ତର ବାବୁ କଁ କହିଲେ? ହେଇଚି କଁ ତମ ସବୁ?
କଣ ଟିକେ ଆପଣଙ୍କର ଟିକେ ରହୁଚି ମାନେ ଇଏ ହେଇଯାଇ କଁ କହିଲେ? କଁ କହନ୍ତି ହେଇଟା ଇନ୍ ଇନ ଇନଫେକସନ ଟିଏ
ଆଛା ଛା କଁ ତମେ ଜଗା ଦଖା କରୁନ ଦେହକୁ ଆଉ ଆଁ ଜଗା ରଖା ନାଇଁ କିଛି ନାଇଁଁ ଆଁ। ଦେହଟାକୁ ପୁର ବିଗାଡୁଚନ୍ତି ଆଉ ହେଲ ବନ୍ଧୁ ଦେହ ପୁରା ବିଗାଡି ରଖ ଖୁଚନ୍ତି ରାତି ପାଇଁ କଣ ଆଉ ପ୍ରସ୍ତୁତ କଲେଣି?
ରାତି ପାଇଁ ଘରେ କଣ ସବୁ ରୋଷେଇ ଚାଲିଛି? ରୋଷେଇ ହେଲେ ଆମେ ଖାଇବୁ ଆଉ।
ରୋଷେଇ ହେଲେ ତମେ ଖାଇବ। କଣ ଖାଇବ ତଥାପି କିଛି କଣ କିଛି ମାନେ କହିନାହାନ୍ତି? ଏଇୟା ହେଲେ ଖାଇବୁ ସେଇୟା ହେଲେ ଖାଇବୁ ତମ ପାଖରେ ଟିକେ ସାଉଣ୍ଡ ଶୁଭୁଛି ଟିକେ ଦୂରେଇକି କଥା ହୁଅନ୍ତୁ।
ଆଜ୍ଞା କୁହନ୍ତୁ ଆଜ୍ଞା।
ହଁ ପାଖରେ ଯୋଉ ସାଉଣ୍ଡ ଶୁଭୁଚି ଦୂରେଇ କଥା ହେଲେ ଭଲ ହୁଅନ୍ତା।
ଏଇ ବେ ବ ଜଣେ ଭଦ୍ର ବ୍ୟକ୍ତି ଏଠି କ୍ରିକେଟ ମ୍ୟାଚ ଦେଖୁଛନ୍ତି।
ହୁଁ ହୁଁ ହୁଁ। ହଁ ସେ ଖେଳ ଦେଖନ୍ତୁ କିଛି ମନା ନାହିଁ କିନ୍ତୁ ପାଖରେ ଟିକେରେ ଦୂରେଇ ହେଲେ ଟିକେ ଭଲ ହୁଅନ୍ତା।
ହଁ କୁହନ୍ତୁ ସୂର୍ୟ୍ଯବଂଶୀ ଏଇ ଏକ ବଲରେ ବଲ ଟି ହଜେଇ ଦେଇଛନ୍ତି। ଉଁ।
ହଁ ହଜେଇ ଦେବେ ସିଏ ତ ଖେଳୁଛନ୍ତି ଖେଳିବା ପାଇଁ ଖେଳୁଛନ୍ତି ଆଉ ହ
ଆଉ ସେ ଛୋଟ ଛୁଆଟା ଭଲ ଖେଳୁଛନ୍ତି କିନ୍ତୁ।
ହଁ ଭଲ ଖେଳିବା ଦରକାର ଛୋଟ ଛୁଆ ହେଲେ କଣ ଭଲ ଖେଳିବା ଦରକାର ନା ଛୋ ଟ କଣ ବଡ କଣ ଖେଳ ସମସ୍ତେ ଖେଳିବାକୁ ପଡିବ ବୁଝିଲେ।
ଆଜ୍ଞା।
ଆଉ ଉଁ ବନ୍ଧୁ ଆଉ କଣ କୁହ କୁ କାଲି। କୁଆଡ଼େ ଜି କାଲି କୁଆଡ଼େ ଯିବା ପାଇଁ କଣ ରଖିଛନ୍ତୀ କୁହ ଯୋଜନା ରଖିଛନ୍ତି।
ନାଇଁ ବନ୍ଧୁ କାଲି ତ ସଣ୍ଡେ ଅଛି ରବିବାର ରହୁଛି। କାଲି ବର୍ଷା ତ ହଉଛି ଆଉ କୁଆଡେ ତ ବାହାରକୁ ଯାଇ ହଉନି ଆଉ ସେଇ ଘରେ କିଛି। ଏଁ ମା ନ୍ସ ଖାଇକି ଘରେ ବୁଲିବୁ ଆଉ।
ଖାଲି ମାଛ ଖାଇ ବୁଲିବେ ଖାଲି।
ଆଜ୍ଞା।
ଏ ପାଗ ଦେଇଛି ଆଉ ତ ଦେଇଚି ଆଉ ଉଁ ମ-ମାନେ କୁକୁଡା ଦଳ ଚି କେନ ଝୋଳ ସବୁ କାଣ ଖାଇକିରି ବୁଲିବ ଆଉ। ମା।
ଆଜ୍ଞା ଆଜ୍ଞା ଆପଣ କୁକୁଡା ଖାଉନାହାନ୍ତି।
ହଁ ମୁଁ ଖାଇଲିଣି ନା ଆଉ ମୁଁ ଖାଇଲିଣି ଏଥରକ।
କେବେଠୁ ଖାଇଲେଣି?
ସେ କାଲିଠୁ ଷ୍ଟାର୍ଟ କଲି।
ଆଚ୍ଛା ଆଚ୍ଛା ଆପଣ ଖାଆନ୍ତୁ ଟିକେ ଟିକେ ଖାଆନ୍ତୁ ଏ ଇ ସାଧା ହେଇଯାଇଛନ୍ତି। ସେ ଆପଣ ଖାଇଲେଣି ତାହେଲେ। ଆଉ ଆପଣ ବର୍ ବନ୍ଧୁ ରଜ ଥିଲେ।
ରଜରେ।
ଆଜ୍ଞା।
ରଜରେ ଆଉ କୁଆଡେ ଯିବା ଆମ ଆଖପାଖ ଏଇଠି ଯାଇଥିଲୁ ଟିକେ ମହାବିନାୟ ଏ ଯାଇଥିଲୁ ହଁ ସେ ଭୂଶୁନପୁର ଯାଇଥିଲୁ। ହୁଁ ଏଇ ଆଖପାଖରେ ସବୁ ବୁଲିକି ସବୁ ଆସିଛୁ ଆଉ କୁଆଡେ ଆଉ ଦୂରକୁ ତ ଆମେ ଆଉ ଯାଇପାରିବୁନି ଏ ଏକୁଟିଆ ଲୋକ ଜାଣିଲେ ଏ ଗାଈ ଗୋରୁ ସବୁ ଗାଈ ଗୋରୁ ଧନ୍ଦା। ତାଙ୍କୁ ବୁଝିବାକୁ ଦରକାର ଲୋକ ହଁ ହଁ ଗାଈ ଫାଈ ରଖୁଛୁ ଆମେ।
ଆପଣ ଗାଈ ଫାଇ ରଖିଛନ୍ତି ତାହେଲେ କ୍ଷୀର ଖାଉଛନ୍ତି। ଆପଣ କ୍ଷୀର ବିକୁଛନ୍ତି?
ହୁଁ ନାଇଁ ନାଇଁ କ୍ଷୀର ବିକୁନାଉ ଖାଲି କ୍ଷୀର କ୍ଷୀର ଖାଉଛୁ ହୁଁ ହୁଁ ହୁଁ।
ଆଚ୍ଛା ଆପଣ କ୍ଷୀର ଖାଲି ଖାଉଛନ୍ତି ବିକୁନାହାନ୍ତି। କେତେ ଗାଈ ରଖିଛନ୍ତି ଆପଣ?
ଗା ଏ ଚାରିଟା ଖଣ୍ଡେ ରଖିଛୁ ଆଉ ତମ ତମ। କ୍ଷୀର ଦରକାର କି କ୍ଷୀର କ୍ଷୀର ତମର ଦରକାରେ?
ଟିକେ ଦେବେ ଆମର ଟିକେ ଖାଆନ୍ତୁ ବଡି ଟିକେ ଆମର ଟିକେ ଚେହେରା ଟିକେ ହୁଅନ୍ତା।
ତମେ ସବୁ କହିବା କଥା ନା ତମ ଆଡୁ ତମେ ଫୋନ ଫାନ୍ ନାଇଁ କିଛି ନାଇଁ। ଏ ମଝିରେ ମଝିରେ ଖାଲି ମନ ପକେଇ ଖାଲି ଏମିତି ତମେ ତମେ ହସିବ ୟାଡୁ ସିଆଡୁ କହିବ ଆମ ଆମେ କେମିତି ଜାଣିବୁ ଛେନା ଖାଇବ କ୍ଷୀର ଖାଇବ ଦହି ଖାଇବ ଲଉଣୀ ସବୁ ଖାଇବା କଥା ଜାଣିଲ।
ଆପଣ ତ ଟିକେ କଲ୍ କରୁନହାନ୍ତି କେବେ ଆପଣ
କଣ କରିବା ଭାଇ ବା ତମ ବା କହୁଛି ଏକୁଟିଆ ଲୋକ ସମୟ ହଉନି।
ଆଚ୍ଛା ଆଚ୍ଛା ଆପଣ ଏକୁଟିଆ ଲୋକ ରହିଛନ୍ତି।
ହଁ ହଁ ଏକୁଟିଆ ଲୋକ ସମୟ ହଉନି।
ହଁ
ଏକୁଟେ ଲୋକ ସମୟ ହଉନି ସମୟ କେତେ
ଆପଣ କେତେବେଳେ ସମୟ ବାହାର କରିି ଆମକୁ କଲ୍ କରିବେ ଆପଣ ଆମ ଦେବେ ଆମେ ଖାଇବୁ ଆଉ
ହଉ ହଉ ଦେଖିବା ସମୟ ବହୁ ଚେଷ୍ଟା କରୁଛି ବହୁତ ଶୀଘ୍ର ତମ ସମୟ ତମ ପାଇଁ ବା କରିବା ପାଇଁ ବାହା ପରେ ତମକୁ ଡାକିଲେ ତମେ ଖାଇବ ଜାଣିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ।
ହଁ ଆଉ ବନ୍ଧୁ କଣ ସବୁ ଆଉ ତମ ସାଙ୍ଗସାଥି ଖବର କଣ ସେଠି ବସିଛନ୍ତି ନା କେଇଟା ଆଗେ ସେଠି ବସିବେ ଗୁଲି ଖଟି କରିବେ ସେଠି କଣ ଅଛି କି କିଛି ଆଜି ଭୋଜନ ସେଠି?
ନାଇଁ କିଛି ଭୋଜନ ତ କିଛି ନାହିଁ ଆଜ୍ଞା ସେ କ୍ରିକେଟ ମ୍ୟାଚ ହଉଛି ଇଣ୍ଡିଆ ଇଂଲଣ୍ଡ ସେଇ ଖେଳ ଦେଖ।
ଆଚ୍ଛା ଆଉ ତମକୁ କଣ ଆଜି ଖେଳ ଭିତରେ ଲାଗୁଛି କିଏ ଆଜି ବାଜି କରିବ କିଛି ସେଥୁରୁ ଜାଣି ପାରୁଛନ୍ତି ଅନୁଭବ କରିପାରୁଛନ୍ତି।
କେଟେ ଗୋଟେ ଅନସଟନ ଗେମ୍ ସେଇଟା ତମେ କିଛି କହିପାରିବନି ନା। ଆଜ୍ଞା।
ହାଲୋ ସେଠି କଣ କଥା ସେଠି କଥା ହଉଛି କିଏ ଜିତିବ ଆଜି ଲାଗୁଛି ତମକୁ?
ସେଇଟା ଆମେ ତ କିଛି କହିପାରିବୁନୁ ଖେଳ ଟା ମଝିଆ ମଝି ହେଲେ ଆମେ ଜଣା ପଡିବ।
ତମେ ସେଠୁ ପାଠେ ଦୂରେଇକି ଟିକଏ କଥା ହେଲେ ଭଲ ହୁନ୍ତା ଟିକେ ଭାଷା ଟା ଟିକେ ମାନେ ଖରାପ ହଉଚି। ମାନେ ବୁଝିପାରୁଛନ୍ତି ମୋ କଥା ଟା ହଁ ତମେ ସବୁବେଳେ ତମେ ବାରମ୍ବାର ତମେ କହୁଛ କଥାଟା ବୁଝୁନ ଆଉ ତମର କଥା ଶୁଣିବାକୁ ନାରାଜ ତଁ କେତେ ବୁଝେଇବି? ମୁଁ କହୁଚି ତମେ ତ ବୁଝୁଛନ୍ତି ସେ କିଛି। ସେ ଘୋଗା ଘୋଗା ତ
ଆଜ୍ଞା ବନ୍ଧୁ ସେ ବନ୍ଧୁ ଜଣ ହୁଏ ତାଙ୍କ ବା ଟିରେ ସବୁବେଳେ ଅଭଦ୍ର କଥାବାର୍ତ୍ତା।
କଥା ତମେ ଟିକେ ବୁଝଉନାହାନ୍ତି କି ନାଇଁ ଆମେ କଥା ଲାଗିଲେ ଟିକେ ଟିକେ ଚୁପ ରହିବା ଟିକେ ସେ କଥା ଟିକେ କୁହନ୍ତୁ।
ତାଙ୍କୁ ଆଜ୍ଞା ବୁଝେଇ ପାରିବେନି ସିଏ ତ ସବୁବେଳେ ସେମିତି ରହିଲେ।
ଆଚ୍ଛା ଆଚ୍ଛା ତାଙ୍କୁ ଟିକେ ବୁଝେଇ ତମେ ଚେଷ୍ଟ କରନ୍ତୁ ଆଉ ତମ ଯାହା ବନ୍ଧୁ ସମୟ ହେଲେ ତମେ ଖେଳ ଦେଖ ମୋଟେ ଫାଙ୍କା ହେଇ
ଆଜ୍ଞା ଆଜ୍ଞା